ହଁ। ହ୍ୟାଲୋ।
କଣ କରୁଚ?
ହଁ ଏଇ ଏ ଟିକେ ଛାତ ଉପରେ ହ୍ୟାଲୋ।
ଗରମ ହଉଛି ବୋଧେ ଜୋରରେ?
କଣ କହିଲେ?
ମୁଁ କହିଲି ଗରମ ହଉଚି ବୋଧେ ଜୋରରେ, ସେଥିପାଇଁ ଛାତ ଉପରେ ବୁଲାବୁଲି କରୁଚ?
ହଁ, ଅସହ୍ୟ ଗରମ ସହି ହଉନି। ଛାତ ଉପରେ ଟିକେ ପବନ ଦଉଚି, ସେଇଠୁ ବୁଲାବୁଲି କରୁଚୁ ଆଉ।
ଆଉ ବର୍ଷା ଉଠେଇନି ତମ ଆଡେ?
ହଁ ବର୍ଷା ଉଠଉଚି କିନ୍ତୁ ପବନ ଦଉଚି ବର୍ଷା ଉଡି ଯାଉଚି, ବର୍ଷା ବି ହଉନି। ବହୁତ ଗରମ ହଉଚି ଗୁଳୁ ଗୁଳି ହଉଚି।
ହଁ ହଁ। ଆଉ କଣ ଖାଇଥିଲେ ଆଜି? ନେଟୱାର୍କ ହଉ ନାଇଁ।
ହାଲୋ।
ହଁ ଏବେ ଶୁଭିଲା।
ହଁ। ଆଉ ତମେ କଣ ଖାଇଥିଲ ଆଜି?
ଆଉ ଖରାବେଳେ?
ହଁ ଖରା ବେଳେ ଭାତ, ଡାଲମା, କଦଳୀ ଭଜା। ଏମତି ଆଉ, ଗରମରୁ ତ କିଛି ଖା ହୁଁ ରୋଷେଇ କରି ହଉନି ନା, ଖାଇବାକୁ ବି ଇଛା ହଉନି।
ହଁ ହଁ ମୁଁ ଆଜି ସେଇ ପଖାଳ ଖାଇଥିଲି, ପଖାଳ, ଶାଗ ଭଜା, ଆଳୁ ଚକ୍ କଟା ବଡ଼ିଚୁରା ଏମିତି ଆଉ। ଆଉ ହଉଚି ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ ଏବେ ସବୁ ତ ଗରମରେ, ସ୍କୁଲ ଛୁଟି ଥିଲା ରଜ ଛୁଟି? ସ୍କୁଲ ଖୋଲିବଣି ବୋଧେ ଭାଇ ଭଉଣୀମାନଙ୍କର?
ହଁ ଖୋଲିଲାଣି, ସ୍କୁଲ ଯାଇନାହାନ୍ତି ଯିବେ ଆଉ। ଏବେ ତ ଗରମ ସକାଶେ ବହୁତ ଜିଲ୍ଲାରେ ସ୍କୁଲ ବି ବନ୍ଦ ହେଇଗଲାଣି।
ହଁ ହଁ, ସ୍କୁୁଲ ଛୁଟି ବଢ଼ିଯାଇଛି।
ହଁ।
ବର୍ଷା ହେଇନି ତମ ଆଡ଼େ ତାହେଲେ।
ନାଇଁ ବର୍ଷା ହେଇନି, ଆଗରୁ ହେଇଥିଲା, ତ ଯେତେ ବର୍ଷା ହେଲେ ବି ସେ ଗରମ ର ମୁକ୍ତି ମିଳୁନି।
ହଁ ଆମଆଡ଼େ ବି ସେଇ ଗରମ ଜୋରେ ହଉଚି। ର ବର୍ଷା ହେଲାନି ହେଲାନି, ଠିକ୍ ରଜ ବେଳକୁ ବର୍ଷା ହେଇକି, ରଜରେ ପୁରା ପାଣି ବୁଡେଇ ଦେଲା।
ହଁ।
ହଁ ପା ସେଇୟା ଆଉ କଣ? ଏବେ ସେମିତି ଲାଇନ ନାହିଁ, ମୁଁ ଛାତ ଉପରେ ବୁଲୁଚି ଆଉ କଣ କରିବି?
ହଁ।
ଆଉ ହଉଚି କଣ କରୁଚ?
ହଁ ଏଇଠି ଛାତ ଉପରେ ବୁଲାବୁଲି କରୁଚୁ, ଆଉ ତମ ରୋଷେଇ ବାସ ସରିଲାଣି?
ରୋଷେଇବାସ, କଣ ଗରମରେ ତ ଇଛା ହଉନି କରିବାକୁ, ମାଆ କଣ କରିବ ଆଉ, ମୁଁ ଜାଣିନି। ଆଉ ତମେ କୁଆଡେ ବୁଲିବାକୁ ଯାଇଚ?
ନାଇଁ ଗରମରେ କୁଆଡେ ବୁଲିବା ପାଇଁ ଇଛା ବି ହଉନି।
ଆପଣ ଶୁଣିଥିଲେ, ତମେ କେନ୍ଦୁଝର ଯାଇଥିଲ ମା ତାରିଣୀଙ୍କ ପାଖକୁ?
ହଁ ଯାଇଥିଲି।
କଉ କଉ ଜାଗା ସବୁ କେନ୍ଦୁଝରରେ ବୁଲିବାକୁ ଯାଇଥିଲ?
ଆମେ ପ୍ରଥମେ ଗଲୁ କେଉଁ ମା ତାର ଘଟଗା ତାରିଣୀ ମାଙ୍କ ପାଖକୁ। ସେଠି ବହୁତ ଭିଡ ହେଇଥିଲା ସେଠି ପୂଜା ଫୁଜା ସାରିକି, ତାପରେ ଗୁଣ୍ଡି ଚା ଖାଇ ଗଲୁ। ସେଠି ବି ବହୁତ ସୌନ୍ଦର୍ଯ୍ୟମୟ ଅଛି ଦେଖ ଦେଖିବା ପାଇଁ ଭଲ ଲାଗୁଛି ପାହାଡ଼ ଫାହାଡ଼ ଅଛି। ତାପରେ ସାନ ଘାଗେରା ବୁଲିବା ପାଇଁ ଯାଇଥିଲୁ। ସେଠି ଭଲ ପିକ୍ନିକ୍ ସ୍ପଟ ଭଳିଆ ହେଇଛି। ଭଲ ଝରଣା, ଝରଣା ସାଇଡ ରେ ବି ଏମିତି ବାଡ ଦେଇ ଦେଇଚନ୍ତି। ଝରଣା ପାଖ ପାଖକୁ ଯାଇ ହବନି। ଏମିତି ପାର୍କ ଫାର୍କ ହେଇକି ମାନେ ସ୍କୁଲ ପିଲାମାନେ ବି ଆସୁଛନ୍ତି ସେଠି ପିକ୍ନିକ ସ୍ପଟ ରେ ଭୋଜି ଭାତ କରି ଖାଇବା ପାଇଁ, ଆମେ ଭୋଜି ଭାତ କଲୁ ଖାଇଲୁ ଆସିଲୁ ଆଉ।
ହଁ ହଁ, ମୁଁ ବି ରିସେଣ୍ଟ ଯାଇଥିଲି
ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ, ମୁଁ ବି ରିସେଣ୍ଟ ଯାଇଥିଲି, ପୁରୀ ଯାଇଥିଲି।
ହଁ।
ଆଉ ମା ମଙ୍ଗଳାଙ୍କୁ ଫାଷ୍ଟ ଦର୍ଶନ କରିଥିଲୁ। କାକଟପୂରୁମା ମଙ୍ଗଳା। ତାପରେ କୋଣାର୍କ ଯାଇଥିଲି। କୋଣାର୍କ ପରେ ଆମେ ଗଲୁ ପୁରୀ। ଆଉ ଯେଉଁ ଗରମରେ କୁହନି କୁହନି ଭିଡ଼ ତ ଭିଡ଼ କହିହବନି ଏମିତି ଭିଡ଼। ତାପରେ ଯଗା ଦର୍ଶନ କଲୁ। ଯଗା ଦର୍ଶନ କରିକି ଆମେ ଯାଇଥିଲୁ ହଉଚି କଉଠିକି ବାଲୁକେଶ୍ୱର ଯେଉଁ କଣ ବରାଳ ବାଲୁକେଶ୍ୱର
ଓ ହୋ।
ହଁ, ଆମେ ସେଠିକି ଯାଇଥିଲୁ। ସେଠି ଗଲୁ ଠାକୁରଙ୍କୁ ଭଲରେ ଦର୍ଶନ କରିଥିଲୁ। ତାପରେ ହଉଚି ଏମତି ସବୁ ବୁଲାବୁଲି କଲୁ। ତାପରେ ଆମେ ଯାଇଥିଲୁ ସମୁଦ୍ରକୁ।
ହଁ।
ସମୁଦ୍ର କୂଳରେ ବି ମଜାମସ୍ତି କରିକି ଆସିଲୁ ଆଉ। ଏ ଯେଉଁ ଗରମରେ କୁହନି କୁହନି ପୁରା ନାକେଦମ ହେଇଯାଇଚୁ ଆମେ ସେଦିନ।
ହଁ। ଅସ୍ହ୍ୟ ତ ଗରମ ସହ୍ୟ କରି ହଉନି। ସେଠି ପୁରୀରେ ବି ବହୁତ ଗରମ ହଉଥିବ। କାରଣ ଜଗାକୁ ଦର୍ଶନ କରିବା ପାଇଁ ଏବେ ଲାଇନରେ ସୁବି ଠିଆ ହବା ପାଇଁ ବି ପଡୁଛି।
ହଁ, ଏବେ ଯୋଉ ବ୍ୟାରିକେଟ ହେଇଗଲାଣି ନା ସେଥିପାଇଁ ବହୁତ ଭିଡ ହଉଛି। ଆଉ ବର୍ ଦର୍ଶନ ପୁଣି ବନ୍ଦ ହେଇଗଲେ ପୁରା ଲାଇନରେ ଛିଡ଼ା ହେଇଥାଉ ଯେ ଛିଡ଼ା ହେଇଥାଅ। ଏଇଭଳିଆ କଥା ଆଉ।
ହଁ।
ଆଉ କୋଉଠି ତମେ ଯାଇଛ ବୁଲିବାକୁ?
ଆଉ ମୁଁ ପୁରୀ ଯାଇଛି। କୋଣାର୍କ ସାରଳା, ଗୋରେଖନାଥ ଆମ ଜଗତସିଂହରେ ଅଛି।
ହଁ, ହଁ, ଗୋରଖନାଥ ମନ୍ଦିର ତମେ ଯାଇଛ ତାହେଲେ?
ହଁ।
ଆଉ ସାରଳା।
ହଁ ସାରଳାଙ୍କ ପାଖକୁ ଯାଇଚୁ ଗୋରେଖନାଥ। ଯାଇଥିଲୁ ଏ ବର୍ଷ ଠାକୁ ରଙ୍କ ଡୋରି ଲାଗିଲାନି ଆଉ ଯାଇପାରିଲୁନି ଆଉ।
ହଁ ହଁ ଗୋରଖନାଥଙ୍କ ଯୋଉ ଯଜ୍ଞ ହୁଏ ସେଇ ଟାଇମ୍ ରେ ନା।
ହିଁ ହିଁ।
ହଁ ଆଉ କୋଉଠିକି ସବୁ ବୁଲିବାକୁ ଯାଇଚ?
ଆଉ ମୁଁ ଏମିତି ପାଖ ମନ୍ଦିର ଯାଇଚି ଆଉ ବେଶୀ ଦୂର କୋଉଠି ଯାଇନି କେବଳ କେନ୍ଦୁଝର ଟିକେ ଦୂ ର ଆଉ ଆଉ ଏମିତି ଦୂର ବାଟୋ କୁଆଡ଼େ ଯାଇନି।
ହଁ ହଁ। ଆଉ ପିକନିକ୍ ଯେଉଁ ସ୍କୁଲ କଲେଜ ଟାଇମରେ ସବୁ ପିକନିକ୍ ହୁଏ ଯାଇନ କି?
ନାଇଁ ଯାଇନି କେବେ ଏଇ କଲେଜ ଲାଷ୍ଟ। ଲାଷ୍ଟ ଇୟର ବେଳେ ସେ କେନ୍ଦୁଝର ଯାଇଥିଲୁ। ଆଉ କେବେ ଯାଇନି କୁଆଡ଼େ ପିକନିକ୍।
ଆଉ ଭଉଣୀ ମାନେ ସବୁ କଣ କରୁଚନ୍ତି?
ହଁ ଭଉଣୀ ମାନଙ୍କର ସ୍କୁଲ ଖୋଲିଲା ପଢ଼ାପଢି଼ କରୁଚନ୍ତି ଆଉ।
ହଁ ଆଉ ହଉଛି ଏବେ କଣ କରୁଚନ୍ତି?
ଏବେ ଛାତ ଉପରେ ବୁଲା ବୁଲି କରୁଚି ଆଉ।
ହଁ ହଁ ଆଉ ରାତିରେ ସବୁ କଣ ଖାଇବା ହବ ଆଜି?
ଆଜି ରାତିରେ ସେମିତି ରୁଟି ସନ୍ତୁଳା କି ଡାଲମା ଏମିତି କଣ ମା କରିବ ଆଉ।
ହଁ ମୁଁ ଏଇ ଗରମରେ ସଜ ପଖାଳ ହିଁ ଖାଇବି ଆଉ ଗରମରେ ସଜ ପଖାଳ ନ ଖାଇଲେ ରାତିରେ ନିଦ ହବନି।
ହଁ।
ଆଉ ହେଉଚି କଣ କ କହୁନ।
ଆଉ କଣ କହିବେ?
ରାତିରେ ତମେ ରୋଷେଇ କର ନା ମା ରୋଷେଇ କରନ୍ତି?
ହଁ ବେଳେ ବେଳେ ମୁଁ କରିଦିଏ ଆଉ ସବୁ ବେଳେ ମା କରନ୍ତି ଆଉ।
ଆଜି ତମେ କରିଚ?
ନାଇଁ ଆଜି ମୁଁ ରୋଷେଇ କରିନି। ମୋର ଟିକେ ଆଡ଼େ କାମ ଥିଲା ମୁଁ କରିନି ମା କରିଚନ୍ତି ଆଉ।
ହଁ ତମେ ତ ଭଉଣୀ ମାନେ ସମସ୍ତେ ମିଶିକି ମଜାମସ୍ତି କରୁଥିବ ଛାତ ଉପରେ ଆଉ।
ହଁ।
ଲାଇନ୍ ଗଲେ କିଛି ନାହିଁ ତମେ ପୁରା ମଜାମସ୍ତି କରୁଥିବ ନୁହଁ କି।
ହଁ।
ହଁ ଆଉ ହଉଚି ଏ ଗରମରେ କୁଆଡ଼େ ବୁଲା ବୁଲି କରିବାକୁ ଏବେ ଯାଇନ ନୁହ କି?
ନାଇଁ ଗରମରେ ଯାଇନି ଦେଖିବା। ଥଣ୍ଡା ପାଗ ହଉ କୁଆଡ଼େ ବୁଲା ବୁଲି କରିବା ପାଇଁ ଯିବା ଆଉ।
ହଁ ଏବେ ତ ବର୍ଷା ଋତୁ ଆସିଲାଣି ବର୍ଷା ହବ ଆଉ।
ହଁ। ଆଉ ତମକୁ ବର୍ଷା ଋତୁ ଭଲ ଲାଗେ?
ନା ନା ବର୍ଷା ଋତୁରେ ଭଲ ଲାଗେନି ବର୍ଷା ଋତୁରେ ଖାଲି କାଦୁଅ ଯେ ସବୁଆଡ଼େ। ଘରୁ ବାହାରିବାକୁ ବି ଇଚ୍ଛା ହୁଏନି ଏ କାଦୁଅରେ।
ହଁ।
ଆଉ ଶୀତ ଋତୁ ଟା ଭଲ ଲାଗେ ଶୀତ ଋତୁରେ କିଛି ନାହିଁ। ଆରାମ୍ ସେ କମଳ ତଳେ ଶୋଇକି ରହିବାକୁ ଇଚ୍ଛା ହୁଏ।
ହଁ ଶୀତ ଋତୁରେ ବି କାଦୁଅ ନଥାଏ। ମତେ ବି ଶୀତ ଋତୁ ଭଲ ଲାଗେ ଶୀତ ଶୀତ କରୁଥିଲେ ବି ଚଳିବ। କିନ୍ତୁ କାଦୁଅରେ ପଶିବାକୁ ପଡ଼େନି କି ଗରମ ବି ସହିବା ପାଇଁ ପଡ଼େନି।
ହଁ ଆଉ ହଉଛି ରଜ ପାଇଁ ସବୁ ହଁ ମେହେନ୍ଦୀ କରିଥିଲ?
ହଁ କରିଥିଲି।
ରଜସଜବାଜ ସବୁ କରିଛ ନୁହେଁ କି?
ହଁ।
ଆଉ ପୋଡ଼ପିଠା ଘରେ ହେଇଥିଲା।
ହଁ।
ପୋଡପିଠା କେମିତି ହୁଏ ଜାଣିଛ?
ହଁ।
ମା ମାନେ କରିଥିବା ବେଳେ ଦେଖିଥିବ ନୁହେଁ କି?
ହଁ ମା କରୁଥିଲେ ମୁଁ ସେଇଠି ଥିଲି ଦେଖିଥିଲି ଆଉ
ହଉ ହଉ ମୁଁ ତାହେଲେ ଏବେ ରଖୁଛି।
ହଁ।
ହଉ।